ହଁ କୋଉଠି ଅଛ?
ହଁ ଭାଇ ଏବେ ଘରେ ଅଛି।
ଘରେ ଅଛୁ ଆଉ କେତେବେଳେ ଘରକୁ ଆଇଲୁ?
ଏଇ ଏବେ ଆସିଲି ଆଉ କ୍ରିକେଟ ଖେଳିବାକୁ ଯାଇଥିଲି ତ। ବର୍ଷା ହେଲା ଆସିଲି ଭାରି ଆଉ।
ଓହୋ। ଆ ଆଜି ଯାଇଥିଲୁ ବୁଲିବା ପାଇଁ କେତେବେଳେ ଆସିଲୁ ପାଞ୍ଚଟା?
ହଁ ବୁଲିବା ପାଇଁ ଯାଇଥିଲୁ ସେଆଡେ ଯାଇଥିଲୁ ଓ ଅଶୋକଝର ଆଡ଼େ ବୁଲିକି ଆସିଲୁ।
ହଁ ହଁ ଆଉ ବର୍ଷା ତ ହେଇଥିଲା ଭଲସେ ବୁଲି ପାରିନଥିବ ଆଉ
ହଁ ବର୍ଷା ବହୁତ ଜୋରରେ ହେଲା ସେ ସାଙ୍ଗମାନେ ସବୁ ଯାଇଥିଲେ। ରେନିକୋଟ ନେଇନଥିଲୁ ଆଉ ଓଦା ହେଇକି ଆସିଲୁ ଆଉ।
ଓହୋ ଆଜି ଘଡଘଡି ଟା ମାରିନି ସେଟା ବେଶୀ ବିପଦ ଖାଲି ବର୍ଷା ହେଛି।
ଅଳ୍ପ ଅଳ୍ପ ମାରିଛି। ଆଉ ପାଣି କିନ୍ତୁ ପୁରା ଚାରିଆଡେ ପୁରା ଫୁଲ ମାନେ ହେଇ ଆସିଲାଣି। ବର୍ଷା ହେଇକି
ଆହା ଉ ରଜ କେମିତି ହେଲା ତମ ଗାଁ ରେ?
ଏ ରଜ ଆମ ଘରେ ହଁ ସେମିତି ହେଇଥିଲା ମୁଁ ତ ନଥିଲି ଦି ଦିନ ହେଲା ପଳେଇଥିଲି ପୁରୀ।
ହ
ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରିକି ଆସିକି ଆସିଥିଲି ମଝି ରଜ ଦିନ ଗାଁରେ ଆସିକି ପହଞ୍ଚିଲି। ଗାଁ ରେ ରଜ ମହୋତ୍ସବ ଆମର ହଉଥିଲା ଆଉ ଆଜ୍ଞା।
ପୁରୀ କଉଦିନ ଗଲ?
ପୁରୀ ମୁଁ ଗଲି ସତର ତାରିଖରେ।
ଆଉ ଠାକୁରଙ୍କୁ ଭଲସେ ଦର୍ଶନ କରିପାରିଲ?
ହଁ।
ଦର୍ଶନ ହେଲା ଭଲ ସେ ଭିଡ ନଥିଲା?
ହଁ ଭିଡ ଥିଲା ଟିକେ ଠିଆ ହେବାକୁ ପଡିଲା ତିନି ଚାରି ଘଣ୍ଟା ଠିଆ ହେଇକି ରହି ରହିକି ଯାଇକି ଦର୍ଶନ କରିବାକୁ ପଡ଼ିଲା ଆଉ।
ଭଲସେ ସେ ଦର୍ଶନ କଲ କଣ କଣ ବୁଲିକି ସବୁ ଦର୍ଶନ କୋଉି କୋଉଠି ଜାଗା?
ହଁ ଜଗନ୍ନାଥଙ୍କୁ ଦର୍ଶନ କଲି ତାପରେ ଅଭଢ଼ା ଗଲି ଖାଇଲି ତାପରେ ତାଙ୍କ ସ୍ନାନ ମଣ୍ଡପ ଦର୍ଶନ କଲି। ଆଉ ସେ ଯୋଉ ଉ ଯୋଉଠି ତିଆରି ହୁଏ ରସଶାଳା ସେଇଠିକେ ଯାଇଥିଲି ସେଠୀ ସେଠି ଦର୍ଶନ କଲି।
କୋଉଠି କି?
ରୋଷେଇ ଜୋଉଠି ହେଉଛି ଠାକୁରଙ୍କର।
ଓହୋ ହଁ ହଁ। ସବୁ ଭଲସେ ଦର୍ଶନ କରିକି ଆଇଲ ଗୋଟେ ଦିନ ବୁଲିକି ଆଇଲ।
ଦି ଦିନ ବୁଲଲିି ଆଉ ସେ ଅ ସମୁଦ୍ରକୁୁ ଯାଇଥିଲୁ ସେଠି ବୁଲାବୁଲି କଲୁ ଗାଧୁଆ ଫାଧୁଆ କଲୁ।
ଆଉ ଲହଡି ଭାଙ୍ଗିଛ ନା ନାଇଁ?
ହଁ ଲହଡ଼ି ଭାଙ୍ଗିଛୁ।
ଆଉ ସି ଫୁଡ ଖାଇଛ ନା ନାଇଁ ସମୁଦ୍ର ଯୋଉ ସବୁ ମାଛ?
ହଁ ସି ପୁଡ ଖାଇଲୁ କଙ୍କଡା ଖାଇଥିଲୁ ଆଉ ଚିକେନ ପକୋଡା ଖାଇଥିଲୁ।
ଆଉ ପାମ୍ପ୍ଲେଟ?
ପାମ୍ପ୍ଲେଟ୍ କାଇଁ ଆଉ ଖାଇନୁ ଅଳ୍ପ ଖାଇକି ପଳେଇ ଆସିଲୁ ଆଉ ଜଗନ୍ନାଥ ଦର୍ଶନ କରିବୁ ବୋଲି ଆଉ।
ଓହୋ ହୋ ଆମିଷ ଖାଇକି ଜଗନ୍ନାଥ ଦର୍ଶନ କରିଦେଲ।
ନାଇଁ ନାଇଁ ଦର୍ଶନ କରିକି ଆସିକି ଖାଇଲୁ ନା।
ଜଗନ୍ନାଥ ମାନେ କଥାରେ ଅଛି ଜଗନ୍ନାଥଙ୍କୁ ଦର୍ଶନ କରିକି ଆମିଷ ଖଆନ୍ତିନି।
କଥାରେ ଅଛି କଣ ସେଠି ତ ସମସ୍ତେ ପଣ୍ଡା ମାନେ ତ ଖାଉଛନ୍ତି ଖାଇକି କି ଯାଇକି ପୂଜା କରୁଛନ୍ତି।
ଅହୋ ହଉ ଆଉ ଗୋଟେ ଦିନ ଦର୍ଶନ କରିକି ଆସିଲ?
ହଁ।
ନା ତା ପରଦିନ ଦର୍ଶନ ବି କଲ।
ନାଇଁ ସେ ଗୋଟେ ଦିନ ଦିନ ଦର୍ଶନ କଲି ଆଉ।
ଆଉ କୁଆଡେ କୁଆଡେ ପୁରୀରେ ଯାଇଥିଲ? ହଁ ବର୍ଷା ଆଜି ମୁଁ ଘରକୁ ଆସିଲି ସେ ବାଟରେ ଏତେ ଜୋରସରେ ବର୍ଷା ହେଲା। ସେ ଆମ ଗାଁ ଠୁ ଚାରି ପାଞ୍ଚ କିଲୋମିଟର ଥିଲା ଏତେ ଜୋରରେ ବର୍ଷା ହେଲା ଯେ ବାଟରେ ଗୋଟେ ମନ୍ଦିରରେ ରହିବାକୁ ପଇଲା। ସେଠି ମନ୍ଦିର ଟିକେ ରହିଲୁ ତାପରେ ବର୍ଷା ଛାଡିଲା ଘଣ୍ଟେ ଖଣ୍ଡେ ବର୍ଷା ହେଲା। ମୋ ପୁଅ ପୁରା ଭିଜିଗଲା ବର୍ଷାରେ। ସେଠି ଟିକେ ରହିଲୁ ବର୍ଷା ଛାଡ଼ିଲାଠୁ ଆସିଲୁ। ଆସିକି ଖିଆପିଆ କରିକି ଘରେ ବସିଛୁ ଆଉ।
ଓହୋ ତମ ପୁଅ କଣ କରୁଛନ୍ତି?
କଣ କହିଲ?
ପୁଅ କଣ ଛୋଟ ନା ବଡ ପାଠ ପଢୁଛନ୍ତି ନା କଣ?
ପୁଅ ଚାରି ବର୍ଷ ହେଲାଣି ସ୍କୁଲ ଗଲାଣି।
ଉଁ ହିଁ। ଆଉ ଘରେ ସମସ୍ତଙ୍କ ଦେହପା ଭଲ ଅଛି?
ହଁ ହଁ ଭଲ ଅଛି ସମସ୍ତଙ୍କର। ପୁଅ ଟା ଏ ଥଣ୍ଡାରେ ଆଇଛି ଯେଇ ଜଣେ ପୁଅଙ୍କର ଏ ଜନ୍ମଦିନ। ଏଇଠିକି ଯାଇଛି ଆଉ ଜନ୍ମଦିନ। ଭୋଜି ଖାଇ ଆଉ ମୋ ପୁତୁରାଙ୍କର।
ଅଁ ହ।
ଆଉ ତମେ କଣ କରୁଛ ଏବେ?
ମୁଁ ଏବେ ଆସି ଟିକେ ଗାଁ ଦୋକାନ ଏଠି ଜଳଖିଆ ଖାଇବା ପାଇଁ ଆଉ। ଟିକେ ଜଳଖିଆ ସିଏ କରୁଛି ବରା ଟିକେ ଛାଣୁଛି। ହେଲେ ଟିକେ ଖାଇକି ଏଇଠୁ ଯିବା, ଟିକେ ବସଛି ଏକୁଟିଆ ଆସିକି ଆଉ।
ଆଉ ତମଆଡ଼େ ଏନା ବର୍ଷା ହେଉଛି ନା ନାଇଁ?
ହଁ ଠିପ ଝିପି ଝିପି ପକଉଛି ବର୍ଷା।
ଆଉ ରଜରେ ପୋଡ଼ପିଠା ଖାଇଛ?
ହଁ ରଜରେ ପୋଡପିଠା ଖାଇଛି ଏ ମାଲପୁଆ ଖାଇଛି, ରସଗୋଲା ଖାଇଛି। ମୋ ଦେଇ ଭିଣେଇ ଆସିଥିଲେ ତ, ସେ ସବୁ ଧରିକି ଆସିଥିଲେ।
କରିକି ତାଙ୍କ ଘରୁ?
ହଁ ଆଉ ତାଙ୍କ ଘରୁ କରିକି ଆଣିଥିଲେ ନା। ତାଙ୍କ ଘରୁ କେତେ ପ୍ରକାର କରିକି ଆଣିଥିଲେ। ଖାଇଲୁ ଆଉ ଅଧା ଫିଙ୍ଗିଲୁ, ଗୋରୁ ଗାଈ ଖାଇଲେ, ବହୁତ ଆଣିଥିଲେ ଭାରି ନା।
ଓହୋ ଆଉ ଯାହା ହଉ ହଁ ଭଉଣୀ ଭେଣେଇ ଏତେ ଜିନିଷ ଆଣୁଛନ୍ତି ଆ ଆଉ। ଆଉ ତମେ ସବୁ ତମ ଭଉଣୀ ଅଛନ୍ତି ନା ଗଲେଣି?
ହଁ ଆମ ଭଉଣୀ ଆଜି ଗଲେ।
ଆଉ କଣ କଣ ସବୁ ଦେଲ? ଏତେ ଜିନିଷ ତ ନେଇକି ଆସିଥିଲେ କଣ ପୁଣି ପୁଣି ତାଠୁ ବହୁତ ଜିନିଷ
ନେଇକି ଗଲେ କଣ ଅ ରହି ରହି କି ତ ଖାଇ ପିଇକି ଗଲେ ଆଉ କଣ ନେବେ ଆଉ କଣ ଥିଲା ଯେ ନେବେ। ସେତିକି ତ ସବୁ ସଫା କରିଦେଇଛନ୍ତି ଆଉ। ତ ଘରକାମଟା ଏବେ ହବ ସେଥିପାଇଁ ଆମେ ଟିକେ ଟେନସନ ଅଛି ତ ସେଥିପାଇଁ ଆଉ କଣ କହିବୁ?
ଆଉ ଟିକେ ଚିନ୍ତା କରନି ହବ ଘର କାମ ଧୀରେ ଧୀରେ ଆଉ
ହଁ ଅଁ
ଆଉ ଆଜି କଣ ରୋଷେଇ ତମର ହେଇଛି, କଣ ଖାଇବା ପାଇଁ ନା କଣ ଖାଇ ଜାଣିନ?
ନାଇଁ ଜାଣିନି କଣ ଘରେ କହୁଥିଲେ ଗ୍ୟାସ ଟା ନାଇଁ ତ ଲାଇନ ଟା ନାହିଁ ବି?
ହଁ ଆମ ତ ଲାଇନ ଆସିିଲାଣି। ସକାଳୁ କଣ?
ଗୋଟେ ଗ୍ୟାସ ଜଣେ ନେଇଛି ତ ସିଏ ବି ନାହିଁ ତାଙ୍କ ଘରେ କେହି ନାହାନ୍ତି ସିଏ ଯାଇଛନ୍ତି ଭାରି। ଏ ଟିକେ ହଇରାଣ ହେଇକି ମୁଁ ଟିକେ ଆସିଥିଲି ଗ୍ୟାସ ନବା ପାଇଁ ଏଇଠି ବସିଛି। ମୁ ବରାଦିଟା ଖାଇକି ଯିବି ଆଉ ଘରୁ ଟିକେ ଶୋଦନା ଖାଇବି ଆଉ।
ଆଉ ଯଉ
ସେ ମାଛ ଭଜା ହେଇଥିଲା ତରକାରୀ ହେଇନି ସେ ପଖାଳ ଭାତ ଖାଇଦବୁ ଆଉ
ଆଉ ଥଣ୍ଡା ଦିନଟା ପଖାଳ ନ ଖାଇକି ସେଇ ମାଛ ଆଉ ଟିକେ ଚୁଲିରେ ରୋଷେଇ କରିଦେଇକି ଖାଇଦେଲେ ହଁ
ହୁଁ ଉ
ଆଉ କୁଆଡେ କଣ ବୁଲାବୁଲି ତମ ଆଡେ କଣ ସବୁ ବୁଲିବାକୁ ଯା ବୁଦ୍ଧେଶ୍ୱର୍ କାଲି ଯାଇଥିଲ ଯୋଉ ଆମ ଶିବ ପାର୍ବତୀଙ୍କ ବାହାଘର ଦେଖିଛ?
ନାଇ ଆମେ ତ ସିଆଡେ ଯାଇନୁ ଆମେ ଖାଲି ପେପରରେ ନ୍ୟୁଜରେ ଦେଖିଥିଲୁ।
ଅ ହ ହଁ। ଏ ସେ ତାମ ଆଡ଼େ ବର୍ଷା ହେଉଛି ଖାଲି କଲେଇ ପୋକ ଉଡ଼ୁଛନ୍ତି ଲାଇଟ୍ ଦେଇହଉନି।
ସେପଟେ ତୁମ ଗାଁ ପଟେ ଲୋକ ନାହାନ୍ତି କି ଧରିକି ଯୋଉ ଖାଉଛନ୍ତି।
ନା ମ ସେ କେଉଁଝର ଲାଇନ ଖାଆନ୍ତି କଲେଇପୋ। କ ମ ଏପ ଦେଖା ନାହିଁ ଯଉ ଆଉ ଆମର ତ ଏପଟେ କାଲି ଶିବ ପାର୍ବତୀଙ୍କ ବାହାଘର ହେଇଛି ପୁରା ଠାକୁରଙ୍କୁ ପୁରା ପ୍ରସେସନ କରିକି ନେଲେ ଡିଜେ
ହଁ ତମ ପଟେ ତ ସେପଟେ ମୁଁ ଶୁଣୁଥିଲି ଖାଲି ଯାହା ହେଲେ ଡିଜେ ଆଣିକି ବଜାନ୍ତି ଆଉ
ହଁ ଛୁଆଙ୍କର ଗୋଟେ ଖୁସି ଆଉ ନାଚିକି ଆଉ
ହୁଁ।
କୀର୍ତ୍ତନ ବି ହଉଥିଲା।
ଆଉ ଆଜି ରୋଷେଇ କଣ ହେଇଛି ଘରେ ଖାଇଦେ।
ଆଜି ହେଇଛି ଏଇ ରାତି ପାଇଁ ଚିକେନକୁ ଚକୁଳି।
ହୁଁ।
ଚିକେନ କଷାକୁ ଚକୁଳିଆ ମାନେ ଚିକେନ ହେଇନି ମାନେ ଏବେ ଗଲେ ବନେଇବି। ଚିକେନ୍ କଷାକୁ ଚକୁଳି। ମୋ ଭାଇ ଆସିଥିଲା ଯେ ସେ ସକାଳୁ ହେଇଥିଲା ଚିକେନ ତରକାରୀ। ସେ ଖାଇକି ଗଲା ଚିକେନ କ ଚକୁଳି ଯେ ସେ ଯୋଉ ସଛଛୁଆ ସବୁ କହିଲେ ରାତିରେ ଚିକେନ କୁ ଚକୁଳି ଖାଇଦବା। ଚିକେନ ସରିଯାଇଥିଲା ତ ତରକାରୀ ଏବେ ଆଉ ଟିକେ ଆସିଛି। ସେ ଚିକେନ୍ କଷାକୁ କଷା କରିଦେଲେ ଛୁଆ ଚିକେନକୁ ଚକୁଳି ଖାଇଦେବେ ଆଉ।
ଓହୋ। ହ ଭଲ କଥା।
ହୁଁ।
ସେଇଆ ଲାଇନ ବି ଆସିଲା ଆମର ବି ବୋଷେଇ କିଛି ହେଇଯିବ ତରକାରୀ ଫରକାରୀ ହେଇଯିବ ଖାଇଦବ ଆଉ।
ଆଉ ତମେ ତ ବରା ଖାଇ ଦେଇକି ଯାଉଛ ଆଉ କଣ ଆଉ ରାତିରେ କଣ ଟିକେ ହାଲକା କା ଫୁଲିକା ଖାଇଦେଲେ ହେଇଯିବ ଆଉ।
ହଁ ହାଲକା ବୁଲକା ଖାଇଦବା ଆଉ।
ହଁ ଖାଇଦେଲେ ମାଛ ଭଜାକୁ ପଖାଳ ଭାତ। ସିଏ ଗୋଟେ ଖରା ଦିନେ ରାତିରେ ହେଇଥିଲେ ଗୋଟେ ବଢିଆ ଲାଗନ୍ତା। ଖାଇଦବ ସିଧା ଥଣ୍ଡା ଲାଗିବ ଶୋଇପଡିବ। ଯେହେତୁ ଟିକେ ଥଣ୍ଡା ଦିନ ଟା ଟିକେ ଅବାଗିୟା ଲାଗିବ ଆଉ।
ଥଣ୍ଡା ଦିନ ଖରା ଦିନେ ଯୋଉ ଗରମ ହଉଥିଲା ଯାହା ଆଉ ରାହତ ମିଳିଲା।
ହଁ ଯେ ରଜ ଟା ଖରାପ କରିଦେଲା ଦି ଦିନ ପୁରା ଖରାପ କରିଦେଲା। ଆଜି କିଛି ବର୍ଷ ନଥିଲା ମୁଁ ଘରୁ ବାହାରିଲା ବେଳକୁ ଖରାକୁ ଗୁଳୁ ଗୁଳି ମୁଁ ଠିକ ଆମ ଗାଁ ରୁ ଦି ଚାରି କିଲୋମିଟର ଆସିଛି ଟିକେ ପେଟ୍ରୋଲ ପକେଇକି ଜଷ୍ଟ ବାହାରିଛି ତ ଏତେ ଜୋରେ କଳାହାଣ୍ଡିଆ ବର୍ଷା କରିକି ଆସିଲା ପୁରା ପବନ ମୁଁ ଗାଡ଼ି ଚଲେଇ ପାରଲିିନି।
ଓ ହଁ। ଏମ ତ ହଉଛି ଏବେ ଆଉ ମୁଁ ବି ଆଜି ସେମତି ଏ ସେ ଡୁଟି ରୁ ଫେରିଲା ବେଳକୁ ପୁରା ଏମିତି ବର୍ଷା ପବନ ହେଲା ଯେ ଖାଲି ଲୋକଙ୍କର ଯୋଉଁ ବାହାରେ ବାହାରେ ଯଉ ଦୋକାନ ଦେଇଥିଲେ ସବୁ ଉଡିକି କଂସା ବାସନ ଥାଳି ତେଟିଆ ସବୁ ବାହାରେ ପଡିଲା।
ହଁ ମୋ ପବନ ଟା ହଠଟା ଦଶଟା ଆସୁଛି ମାନେ ପୁରା
କୁ ଆମ ପଟେ ସେଇ ଗୋଟେ ଅଛି ଶାମଳ ଇଏ କତିରେ ଏ ଗାଡିଟେ ଜଳି ଯାଇଛି ପୁରା।
ହଁ ହଁ ସୁଟ ପେପରରେ ଦେଖିଥିଲା ଇଭି ଗାଡି ଗୋଟେ। ଇଲେକ୍ଟ୍ରି ଗାଡ଼ି ଗୋଟେ ସେ ପୁରା ଜଳିଯାଇଛି ମୁଁ ଦେଖିଇ ନ୍ୟୁଜ୍ ଟା।
ହଁ ପା ସେଇଟା ଏମିତି ପଡ଼ିଛି। ବିଷୟରେ କିଏ ମୋ ଏରେ କଣ ହେଇଛି ନା କଣ।
ଗାଡି ପାଞ୍ଚ ସାତ ଦଶ ପନ୍ଦର ଲକ୍ଷ ଟଙ୍କା କିଣିବ। ଆଉ ନଷ୍ଟ ହେଇଗଲେ ଗଲା।
ହଁ। ପୁଣି ଭାରି ଟେନସନ ଜଳଳା ଯାଉଛି ନା କମ୍ପାନୀ ନୂଆ ଗାଡି ଦବ ଆଉ।
ହଁ ଯେହେତୁ ଏବେ ନୂଆ ବାହାରିଛି ତ ଗୋଟେ ନୂଆ ଗାଡି ଟେ ଦବ ତାଙ୍କୁ ଆଉ। ହେଲେ କୁଣ ହେଲା ଯେହେତୁ ଗୋଟେ ଗାଡି ଜଳିଗଲା ଟିକେ ମନ ଦୁଃଖ ଲାଗିବ ନା, ମାଲିକକୁ ଟିକେ ଦୁଃଖ ଲାଗିବ ଯାହାବି
ଆଉ ସିଏ ଆଉ ସେଇ ଗାଡି ଆଣିବ କି, ସିଏ ଅଲଗା ଗାଡି ଆଣିବ ନା ଆଉ ସିଏ କହିବ ମୁଁ ନେବି ଏଇ ଗାଡିି ବୋଲି।
ଆଉ ଏ ଗାଡ଼ିରେ ଯାହାହେଲେ ତାକୁ ଡର ଲାଗିବ ନା ପୁଣି ଗଜଲ୍ ଯୋଉ ଆଜି କିଛି ଭଗବାନଙ୍କ ଦୟାରୁ ଯଦି କିଛି ନ ହେଇଥିବ ଭଲ। ଯଦି କଣ କ୍ଷତି ହେଲା, ସେ ଗୋଟେ
ଆଉ ଫ୍ୟାମିଲି ଫ୍ୟାମିଲି ନେଇକି ଯାଉଥିବ, କଣ ହବ
ହଁ। ଆଉ ତମ ବରା ବାହାରିଲାଣି ନା ବାହାରିନି?
ହଁ ବରା ବାହାରିବ ଆଉ।
ହଉ ତମେ ବରା ଖାଇଦିଅ, ମୋର ଟିକେ କାମ ଅଛି, ମୁଁ ରଖୁଛି ଆଉ।
ହଉ ଆଉ ପରେ ଫୋନ୍ କରିବ ଆଉ।